ଆଉ ପାଠ? ହାଲୋ।
ହଁ କଣ କରୁଚନ୍ତି?
ଏଇଟି ଟିକେ ବୁଲୁଚି ବସିଛି ଆଉ।
ଗାଡି ସାଉଣ୍ଡ ଶୁଭା ଯାଉଚି ଆମ ଆଡେ।
କଣ ଟା?
ଗାଡି ସାଉଣ୍ଡ ଶୁଭା ଯାଉଚି।
ନାଇଁ ଏତେ ବି ନୁହେଁ। ଆଉ ତମେ କଣ କରୁଛ?
ଆଉ ଏଇ ଗୋଟେ ଜାଗାକୁ ଆସିଥିଲି ତ ରିଟର୍ଣ କରିବି ଆଉ।
ଓହୋ ଆଉ ଆଜି ଦିନରେ କଣ ଖାଇଥିଲ?
ଦିନରେ ଝିଅ ଆଜି ବାହାରୁ କଲେଜ୍ ଯାଇଥିଲି ଫାଷ୍ଟ ଯୋଉ ଖିଆପିଆ ଟିକେ ବାହାରେ କରିଥିଲି ତାପରେ ଆସିକିନି ପଖାଳ ଭାତ ଆଉ ଖଟା। ତାପରେ ସେ ଭଜା ଖାଇକିନି ଆସିଛି ଆଉ।
ଓହୋ ଆଉ ସେଆଡେ ବର୍ଷା ଫର୍ଷା କେମିତି?
ହୁଁ ବର୍ଷା ହେଇଥିଲା ଯେ ଛାଡିଚି ଆଉ।
ଆମ ଆଡେ ତ ଲାଗି ରହିଥିଲା ଯେ, ମୁଁ କଲେଜ୍ ଯାଇଥିଲୁ। ନା ବର୍ଷା ଏମିତି ଲାଗି ରହିଛି ଲାଗି ରହିଛି ସଇଲା। ହଁ ତିନିଟା ସାଢେ ତିନିଟା ବେଳକୁ ଛାଡିଲା ନା କଣ। ମୁଁ ଆସିକି ଶୋଇଛି ତ ଆଉ।
ଅ।
ହୁଁ ଆଉ କଣ କୁହ?
ମୁଁ ତ ଆଜି ସକାଳେ ଉଠିଲି ତାପରେ ଗାଧେଇଲି, ଗାଧେଇକିନି ପଖାଳ ଖାଇଲି ତାପରେ କଲେଜ୍ ବାହାରିଲି। ତ କଲେଜରୁ ବାହାରିକିନି ଗଲି ଯେତେବେଳକୁ ବର୍ଷା ହଉନଥେଲା। କିନ୍ତୁ ଆସିଲା ବେଳକୁ ଟିକେ-ଟିକେ ବର୍ଷା ହଉଥିଲା।
ହୁଁ ନା ନାଇଁ କିଛି ନାଇଁ। ଦୋ ହୁଁ।
ଆସିଲି। ତାପରେ ସେଇଠି ଯାହା ଖିଆ ପିଇ କରିଥିଲି ସାଙ୍ଗ ମାନଙ୍କ ସହିତ ତାପରେ ଆସିକିନି ଜଷ୍ଟ ବସଷ୍ଟାଣ୍ଡେ ବସିଥିଲି ପାଞ୍ଚ ମିନିଟ୍ ଖଣ୍ଡେ ବ ଥିଲି ତାପରେ ଯାଇକିନି ଆସିଲି ଆମର ରୁମକୁ ରୁମକୁ ଆସିକିନି ଖାଇଲି ପୁଣି ଧୁଇ ଧୁଆ ହେଇକିନି ଡ୍ରେସ୍ ଚେଞ୍ଜ୍ କରିକିନି ଗୋଟେ ସାଙ୍ଗ ସହିତ ଆସିଲି ଆଉ।
ପାଠ କଣ ଦେଇଚି ବସିକି ଲେଖୁ। ମିଶାଣ ଫେଡାଣ ଯୋଉ ଫେଡାଣ ଏୟା ଦେଇ
ଆଉ ଟ୍ୟୁସନ୍ କରି ଗଲେଣି?
ହଁ ଆସିଛି।
ଓ ହ
ପଚାର୍। ହୁଁ ଆଉ କଣ କୁହ?
ଆଉ କଣ ଆଜି ସକାଳେ କେତେବେଳେ ଉଠିଲେ?
ମୁଁ ତ ଉଠିଥିଲି। ହୁଁ ସାଢେ ପାଞ୍ଚଟା ଯୋଉ ସାଢେ ପାଞ୍ଚ୍। ଏଁ ପାଟିରେ ଖାଲି ସାଢେ ପାଞ୍ଚଟା ପଶି ଯାଉଚି। ସେଇ ପା ଆଜି ଡେରି ଡେରି ରେ ଉଠଲି ପାଞ୍ଚଟାରେ ଉଠିଲି। ତାପରେ ପୁଣି ଭଲ ଲାଗିଲାନି ଯେ ଶୋଇ ପଡିସିଲି। ହୁଁ ହଉଚି ଦଶଟା ବେଳୁକୁ ଏଇ ଯୋଉ ସାତଟା ବେଳକୁ ପୁଣି ଶୋଇପଡିଲି ସା ଆଠଟା ରେ ଉଠିଲି। ତାପରେ ଉଠିକି ବ୍ରସ୍ କରିକି ଗାଧେଇକି ଖାଇକି କଲେଜ ଭା ଭାରଲି ଆଉ। ହୁଁ।
ଆଉ କଣ?
ଆଉ କଣ କୁହ? ଆଉ ତମ ଦେହ ପା ଭଲ ଅଛି?
ହୁଁ ଭଲ। ଲେ ବି କଣ କରିବା ଆଉ ଚାଲିଚି ଚାରିଆଡୁ ଆରେ ଦେଖ ମୁଁ ପ୍ଲସ୍ ଥ୍ରୀ କରୁଛି ଆଡେ। ଥ୍ରୀ କରୁଚି ଆଡେ ଜବ୍ କରିବା ପାଇଁ ବାହାରିବି ଯେତେବେଳେ କେମିତି ହବ ସେଥିପାଇଁ ଟିକେ ଟେନସନ ଆଉ।
ଚିଠି ପକେଇଚ?
ଆର ବର୍ଷ ବି କରିଥିଲି ଯେ ଏଇ ତିନି ମାଗ ପାଇଁ କଟିଗଲା ବା।
ମୋର ବି। ମୁଁ ପକେଇଥିଲି ଆଉ ମୁଁ ଏଥର ପକେଇ ପାଇଲିନି ମୋ ଆଧାର କାର୍ଡ ଟା ନାହିଁ ଯେ ଅଁ ଯୋଉ ଠିକ୍ କରିବା କରେକ୍ସନ କରିବାକୁ ଦିଆହେଇଚି। ହଁ ମୁଁ ବି ପକେଇ ପାଇଲିନି। ହୁଁ ହୁଁ। ଆଉ କଣ କୁହ? ହ୍ୟାଲୋ। ହ୍ୟାଲୋ।